ହ୍ୟାଲୋ।
ଦିଦି ନମସ୍କାର୍।
ଆଜ୍ଞା ନମସ୍କାର୍।
ସୁପ୍ରଭାତ।
ସୁପ୍ରଭରତ୍।
କଣ କରୁଥିଲ?
ଏଇ ପୁଅ କୁ ପଢ଼ୋଉଥିଲି ଆଉ।
ଆଚ୍ଛା ଆଉ ସକାଳ ଭଲ ପାଗ ଦେଇଛି ଚା ଫା ପିଆ ସରିଲାଣି?
ହଁ ଚା ପିଆ କେତେବେଳୁ ସରି ସାରିଲାଣି।
ଆଉ ଗାଧୁଆ ପାଧୁଆ ଠାକୁର ପୂଜା ସରିଲାଣି?
ସବୁ ସରିଲାଣି ଆଉ ତମର?
ନା ଆଉ ଆମ ଏପଟେ ଟିକେ ବିଜୁଳି ନାହିଁ। ଏଇ ବର୍ଷା ପାଇଁ ଟିକେ ଭୋରୁ ବର୍ଷା ହେଇଛି। ସେଥିପାଇଁ ବିଜୁଳି କଟିଯାଇଛି ଆଉ। ଆଉ ଆଜି ବିଳମ୍ବରେ ବି ଉଠିଲି ଟିକେ ମୁଣ୍ଡ ଫୁଣ୍ଡ ବିନ୍ଧୁଛି। ଆଉ ସେଥିପାଇଁ ଆଉ ଚା ଫା ପିଇନି। କାଲି ପୁଣି ଯାଇଥିଲି ଅଣ ଗୋଟେ ଦେଇ ଝିଅର ନିର୍ବନ୍ଧରେ ତ।
ଆଜ୍ଞା।
ସେଥିପାଇଁ ଟିକେ ଥକି ଯାଇଛି ଆଉ।
ଆଉ କାଲି କେତ୍ କେତେବେଳେ ଯାଇଥିଲ ସବୁ?
କାଲି ଆମେ ଦଶଟା ସାଢ଼େ ଦଶଟା ସୁଦ୍ଧା ବାହାରିଲୁ। ସେଠାରେ ଯାଇକି ପୁଣି ପ୍ରଥମେ ଦେଇ ଘରକୁ ଗଲୁ। ସେଠି ପହଞ୍ଚିକି ଆମେ ଗୋଟେ ବୋଲର କରି ଯାଇଥିଲୁ।
ଆଜ୍ଞା।
ମୋ ଦାଦା ବାପା ବୋଉ। ବଡ଼ ଭାଇ ଆଉ ମୁଁ। ପୁଣି ସେଠୁ ଆମେ ଗୋଟେ ଦେଇ ଆଉ ତାର ନଣନ୍ଦକୁ ନେଇ ଗଲୁ ବାହାରିଲୁ। ହଁ ତାଙ୍କର ଝିଅର ଯେଉଁଠି ନିର୍ବନ୍ଧ ହେଉଛି। ହଁ ହଁ ସିଏ ସେଠି ଗୋଟେ ସେ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ତ ଅଛନ୍ତି ଶିକ୍ଷୟତ୍ରୀ।
ତାଙ୍କର କୋଉଠି ଠିକ ହେଲାକି ବାହାଘର?
ତାଙ୍କର କେନ୍ଦ୍ରାପଡ଼ାରେ ହେଲା।
ଆଛା।
କେନ୍ଦ୍ରାପଡ଼ାରେ ସେଇଠାରେ ତାଙ୍କର ନିର୍ବନ୍ଧ ହେଉଥିଲା ଗୋଟେ ମଠରେ। ଆଉ ଯେହେତୁ ସିଏ ବି ସେଇ କେନ୍ଦ୍ରାପଡ଼ାରେ ହିଁ ଶିକ୍ଷ ଉଁ କ୍ଷୟ କଥା କରୁଛନ୍ତି। ତ ସିଏ ସେ ସେପଟୁ ଗଲେ ଆମେ ସବୁ ଏପଟୁ ଗଲୁ ଆଉ ସେଠାରେ କାର୍ଯ୍ୟକ୍ରମ ହେଲା ସରୁ ସରୁ ସାଢ଼େ ଚାରି ପା ପାଞ୍ଚଟା ସାଢ଼େ ପାଞ୍ଚଟା ସୁଦ୍ଧା ଆମେ ବାହାରିଗଲୁ ସେଠୁ। ଘରେ ପହଞ୍ଚେଇଲେ ଆଉ ବ୍ୟସ୍ତ ତ ତାର ସହିତ ଆଉ କଲ୍ କରିଥିଲେ ଆପଣ ମୁଁ ଆଉ ଆପଣଙ୍କୁ କଲ୍ କରିପାରିନାହିଁ। ହ
ଆଜ୍ଞା ଫେରିଲେ କେତେବେଳେ?
ଫେରୁ ଫେରୁ ହେଇଗଲା ଛଅଟା ଚାଳିଶ ପାଖାପାଖି ହେଇଗଲା।
ଆଜ୍ଞା।
ତାପରେ ପୁଣି ଆଉ ଗୋଟେ ସାଙ୍ଗ ଆମର ଯିଏ ବାହାରକୁ ଉଠି ପଳେଇଛନ୍ତି ଗାଁ ଛାଡ଼ି ସିଏ ବି ଆମକୁ ନିମନ୍ତ ବିତରଣ କରିଥିଲେ। ହଁ ଆମର ଗୋଟେ ସାଙ୍ଗର ବିଭାଗର ହେବ ତ
ଆଜ୍ଞା
ଆଉ କନ୍ୟା ଡାକରା କରିଥିଲେ? ସିଏ ବି ଡାକିଲେ ତ ମୁଁ କଣ କରିବି ପୁଣି ଆସିଲି ପୁଣି ସେଠିକି ଯିବାକୁ ହେଲା। ପୁଣି ସେଠିକି ଗଲୁ ଖାଇ ପିଇକି ସେଠୁ ପୁଣି ଆସୁ ଆସୁ ସାଢ଼େ ନଅଟା ଦଶଟା ପାଖାପାଖି ହେଇଗଲା ଆଉ।
ଆଛା।
କିଛି କୁହନ୍ତୁ ପୁଅ କଣ କରୁଛି?
ପୁଅ ପଢୁଛି। ଠାକୁର ପୂଜା କରୁଥିଲି ଆଉ। କରିକି ଗଲେ ବାପ ହେରିକା ଖାଇବା ପିଇବା ଦେଲି ବାପା ଟିକେ ଗଲେ ବିଲକୁ।
ହଁ।
ମୁଁ ଯାଉଛି ଟିକେ ଖିଆପିଆ କରିବି ଆଉ।
ଆଚ୍ଛା।
ସବୁ ବାପା ବୋଉ ହେରିକା ସବୁ କଣ କରୁଛନ୍ତି?
ବାପା ବୋଉ ଆ ସେଇ ଘରେ ଅଛନ୍ତି ଆଉ। ସବୁ ଜେଝା ଯେଝା କାମ କରୁଛନ୍ତି।
ହଁ ଆଉ ବ ଭାଇ ଆସିନାହାନ୍ତି କଣ ଛୁଟିରେ?
ଭାଇ ଆସିଥିଲେ ଏଇ ଏବେ ସକାଳୁ ହେଇ ଗଲେ ଦହିଙ୍କ ଝିଅ ଜଣେ ଆସିଥିଲେ ତ ରଜକୁ
ଆଚ୍ଛା।
କିଛି ଦିନ ରହିକି ଗଲେ ଆଉ।
ତାଙ୍କୁ ନେଲେ ଛାଡ଼ିବାକୁ।
ଆଜ୍ଞା।
ଆଜ୍ଞା।
କଣ କହିଲେ?
ହ୍ୟାଲୋ।
ହଁ।
ଏବେ ନେଲେବେ ହୁଁ।
ହଁ ହଁ ଆଉ ଆପଣଙ୍କ ଦେହ ଦେହ ସୁସ୍ଥ ଅଛି ତ?
ହୁଁ ମୋର ଭଲ ଅଛି। ଆପଣଙ୍କର?
ହଁ ମୋରି ବି ଭଲ ଅଛି ସେଇ ମୁଣ୍ଡ ଟା ଟିକେ ଭାରି ଭାରି ଟିକେ ଲାଗୁଥିଲା ସକାଳୁ ଆଉ। କାଲି ଟିକେ ଥଣ୍ଡା ଫଣ୍ଡା ବି ପିଇ ଦେଇଛି ସେଠି।
ଆପଣଙ୍କ ମେଡିସିନ ଖାଇଦେଲେନି।
ନା ମୁଁ ଔଷଧ ଖାଇ ନାହିଁ ଆଉ ମୁଁ ଔଷଧ ଖାଏ ନାହିଁ ଏତେ ଜଲ୍ଦି। କିଛି ଅଧିକା ହଁ ଅଧିକା ହେଲେ ମୁଁ ଖାଏ। ହଁ ନାଇଁ ଥଣ୍ଡା ଏତେ ନାହିଁ ଖାଲି ଟିକେ ମୁଣ୍ଡ ଇଏ ଆଉ। ଆଜି ବି ବହୁତ କାମ ଅଛି ଏଇ କିଛି ଦିନ ଏଇ ସାଙ୍ଗ ବିଭାଘର ପାଇଁ ଟିକେ ବହୁତ ବ୍ୟସ୍ତ ରହୁଛି ଆଉ।
ଆପଣଙ୍କ ସାଙ୍ଗର କୋଉ ଦିନ ବାହାଘର କି?
ଆମ୍ଭ ସାଙ୍ଗର ତ ଏଇ ଆସନ୍ତା ମାସ ଏକ ତାରିଖରେ ବାହାଘର।
ଆଚ୍ଛା।
ହଁ।
ଆଜ୍ଞା।
ହଁ ସେଥିପାଇଁ କେତେବେଳେ ତାର କିଛି କାମ ପାଇଁ ମାର୍କେଟ ଯିବାକୁ ପଡୁଛି କି ଆ ତାର କିଛି ଶାଢ଼ୀ ଦେବାରେ ଅଛି। ହଁ ଆଜି ବି କିଛି ଶାଢ଼ୀ ଯାଇକି ଦବାର ଅଛି ବ୍ଲାଉଜ ତିଆରି କରିବା ପାଇଁ। ଅଛି ଆଉ ହଁ ତାପରେ। ପୁଣି ଆଗକୁ ସ୍ୱୀକାର କଲେ ଆସନ୍ତା। ଆ ଗୁରୁବାର ସ୍ଵଇକାର ଯିବାର ଅଛି।
ଓହୋ ସେଥିପାଇଁ ଆପଣ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲାବୁଲି କରୁଛନ୍ତି ଆଉ।
ହଁ ସ୍ୱୀକାର ଗଲେ। ଫୁଣି ଡକାଡକି କରିବେ ଫୁଣି ଖାଇବା ପିଇବା କନ୍ୟା ଡକାରା ଫୁଣି ଚାଲିବ ସେଥିରେ ଫୁଣି। ଏମିତି ସବୁ ଆଉ। ହଁ ଆଉ ଆପଣ ବିବାହରୁ ଆସୁନାହାନ୍ତି।
ଯିବାର ଅଛି ଦେଖିବା କଣ ହଉଛି ଆଉ। ଭାଇ ଆସିଲେ ଯଦି ନେବେ ଯିବି ଆଉ।
ଭାଇଙ୍କ ଉପରେ ନିର ନିର୍ଭର ଆଉ।
ଆଜ୍ଞ ଆଜ୍ଞା।
ହଁ ହଁ। ଆଉ କଣ ସବୁ ଆପଣ ସବୁ କଣ ଛୁଟି କେମିତି କଟିଲା କୁହନ୍ତୁ।
ରଜରେ ବଢିଆ ସେ କଟିଲା ଛୁଟି ଆଉ ବୁଲାବୁଲି କଲୁ। ମନ୍ଦିର ଗଲୁ ଦୋଳି ଖେଳିଲୁ ପିଠା ଖାଇଲୁ।
କୁଆଡ଼େ କୁଆଡ଼େ ସବୁଯାଇଥିଲ କି କି ପିଠା ଖାଇଲା ସବୁ ଟିକେ କୁହନ୍ତୁ ବିସ୍ତାରରେ କୁହନ୍ତୁ ଟିକେ।
ପୋଡ଼ ପିଠା ମୁଆଁଡି ପିଠା ହେଇଥିଲା ମଟର ତରକାରୀ। ଯାଇଥିଲୁ ଏଇଠି। ପାଖରେ କେଦାରନାଥ ମନ୍ଦିର ବୁଲିବାକୁ ମହାବିିନାୟକ ଯାଇଥିଲୁ। ଏସବୁ ସ୍ଥାନ ଯାଇଥିଲୁ ଆଖପାଖ ସବୁ ଯାଇଥିଲୁ ଆଉ।
ଆଚ୍ଛା। ଆଉ ମହାବିନାୟକ ଯାଇଥିଲେ। ଏପଟ ଦେଇ ଆମ ଘରେ ଦେଇ ଗଲେ ଆଉ କାଇଁ। ଆମକୁ ସୂଚନା ପ୍ରଦାନ କଲେ ନାହିଁ।
ବ୍ୟସ୍ତରେ ଆଉ କଲେନି ଆଉ ପୁଅ ବି ହଇରାଣ କରୁଥିଲା ଆଉ କହିପାରିଲିନି ଆଉ।
ହଁ ପୁଅ ପୁଅ କେବେ କୋଉ ଶ୍ରେଣୀ ଅଧ୍ୟୟନ କରୁଛି।
ପୁଅ ଏବେ ବୋଧ ବୋଧରେ ପଡୁଛନ୍ତି ଆଉ।
ଆଚ୍ଛା ପଠ ପଢୁଛନ୍ତି ତ ଠିକ ଠାକ ନା ବାଳୁଙ୍ଗାମି ବି କରୁଛନ୍ତି ଦୁଷ୍ଠାମି ବି କରୁଛନ୍ତି।
ପଢୁଛନ୍ତି ଟିକେ ଟିକେ ଦୁଷ୍ଟାମି ବି କରୁଛନ୍ତି ଆଉ।
ଆଚ୍ଛା।
ଆଉ ଆପଣ ସାଙ୍ଗ ଜଣେ ଭୁବନେଶ୍ୱରରେ ରହୁଥିଲେ ପଳେଇଲେଣି ଆସିଥିଲେ ଗାଁକୁ ଛୁଟି କାଟିବାକୁ ଆଉ
ହଁ ସିଏ ତାର ତ ଏଇଆ ଆଉ କଣ ଛୁଟି କାଟି ଆସିଛନ୍ତି ହେଁ ଶନି ରବି ରହି କିଛି କାମ କରି ପୁଣି ସୋମବାର ତ ନିଜ ନିଜ କର୍ମ କ୍ଷେତ୍ରକୁ ଯାଉଛନ୍ତି ଆଉ ଯେମିତି ଭାଇ ଗଲେ
ଆଜ୍ଞା ହଁ ପା ଭାଇ ଏବେ ଆମର ଗୋଟେ ଦେଇ ଯାଆ ଆସିଥିଲା ଏଇ ଏବେ ନେଇକି ଗଲା
ହଁ ପୁଣି ଛୁଟି ହେଲେ ପୁଣି ଆସିବେ ପୁଣି ଯିବେ ଏମିତି କରିବେ ବାହାଘର ପାଖାପାଖି ଛୁଟି ନେବାକୁ ଯାଏ ବଲେ ତ ପଡ଼ିବ ଆଉ ହଁ
ଆଜ୍ଞା ଆଉ ଖାଇଥିଲେ କଣ
ଖରାବେଳ ଖରାବେଳ ପାଇଁ କିଛି ପ୍ରସ୍ତୁତି ହେଲାଣି,
ଖରାବେଳ ପାଇଁ କିଛି ହେଇନି ଆଉ ଏବେ ଜଳଖିଆ ସଇଲା ଖରାବେଳ ପାଇଁ ହବ ଆଉ କଣ ଭାତ ଫାତ ବସିବ କଣ ହବ ଆଉ।
ହୁଁ ହୁଁ ଆପଣଙ୍କ ଆଡେ ବର୍ଷା ହଉଛି ନା କେମିତି କଣ ପାଗ ଅଛି?
ପାଗ ଟିକେ ଅଛି କୁହଲା ପାଗ ଆଉ। ବର୍ଷା ସକାଳେ ହଉଥିଲା। ବର୍ଷା ହଉଥିଲା ସକାଳେ ଏବେ ଟିକେ ଛାଡିକି ରଜପାଗ ଦେଇଛି ଆଉ।
ହୁଁ ଆମ ଆଡ଼େ ବି ସେମିତି ହେଇଛି ଆଉ।
ଆଛା ଆଉ ବାପା ବୋଉ ଦେହ ପା ସବୁ ଭଲ ଭ ଅଛନ୍ତି ତ?
ହୁଁ ହୁଁ ଭଲ ଅଛନ୍ତି ଆଉ।
ଛୁଆ ସବୁ କଣ କରୁଛନ୍ତି।
ଛୁଆ ସବୁ କିଛି ଛୁଆ ତ ଶୋଇଛନ୍ତି ଏପର୍ଯ୍ୟନ୍ତ ଉଠି ନାହାନ୍ତି। ଆଜି ସବୁ ବିଳମ୍ବରେ ଉଠିଛନ୍ତି। ବାପା ବି ସେଥିପାଇଁ ଟିକେ ବିଗୁଡି ଥିଲେ। ପ୍ରତିଦିନ ସେ ବିଗିଡନ୍ତି କାଲି ଯାଇକି ତ। ସବୁ ମାଗଣା। ଭୋଜି ଖାଇ
ହଁ ଆପଣ ଆପଣଙ୍କ ସାଙ୍ଗକୁ ନେଇକି ଆମ ଘରକୁ ବୁଲିବାକୁ ଶୁଣନ୍ତି?
ଏବେ ତ ଆଉ ସମୟ ନାହିଁ ଆଉ ସାଙ୍ଗ କଣ ଆଉ।
ତାର ବହୁତ ରହୁଛି କଲ୍ ରହୁଛି ଆଜି ତାର ଗୋ ଟେ ଯେଉଁ ସେପଟେ ଆମ ମହାବିଦ୍ୟାଳୟ ଆଡ଼େ।
ସେଇ ମହାବିନାୟକ ପଟେ ତାର ଗୋଟେ। ଆମ ଭାଇ ଘରକୁ ବି ଯିବାର ଅଛି ସେ ମୋତେ ଚିହ୍ନିଛନ୍ତି ସି ମୋତେ ବି। ଦି ଚାରିଥର କହିଲେଣି ଆସନ୍ତୁ ଆସନ୍ତୁ କରିକି।
ଆଜ୍ଞା।
ହଁ ମୁଁ କହିଲି ଆର ତ ଟାଇମ୍ ନାହିଁ ଆର ସମୟ ନାହିଁ ଆଉ। ଦେଖିବା ସିଏ କହୁଥିଲା ଆଜି ଯିବା ପାଇଁ ହଁ ସିଏ ବି ସ କାଳୁ ମୋତେ ଦି ତିନିଥର ଫୋନ୍ କଲାଣି ମୁଁ ତା ରିସିଭ୍ କରିନାହିଁ।
ଆପଣଙ୍କ କଥା ଶୁଭୁନି କଣ କହିଲେ?
ମୁଁ କହିଲି ଫାଙ୍କା ହେଲେ କେତେବେଳେ କରିଦେବେ ଆପଣଙ୍କ ସାଙ୍ଗ ପାଖକୁ ଆଉ।
ହଁ ହଁ ନିଶ୍ଚିତ ରୂପେ। ତାଙ୍କୁ ଶୁଭେ ତାଙ୍କୁ ଶୁଭେଚ୍ଛା ଜଣାଇବେ। ତାଙ୍କର ଆଗାମୀ ଜୀବନ କେମିତି ଆଁ କଟିବ ସେଥିପ୍ରତି କିଛି ପ ଦେବେ କିଛି ଉପଦେଶ ଦେବେ।
ଆଜ୍ଞା।
ହଁ ଏଇସବୁ କଥା ଥିଲା ଆଉ ଆପଣ ଯାଆନ୍ତୁ ଖରାବେେଳେ ରୋଷେଇ ପାଇଁ। ପ୍ରସ୍ତୁତି କରିବେ ମୁଁ ରଖୁଛି।
ଆଜ୍ଞା ନମସ୍କାର ଆଜ୍ଞା।